ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ ଆପଣଙ୍କୁ କଣ କଣ ପିଠା କରି ଆସିଛି?
ଆଉ ତମେ ଆଡିଶା ପିଠା ଜାଣିଛ ନା?
ହଁ ବଟ ମୁଁ ଆରିସା ଖାଏନି।
ଆଡଛା ଖଏନି ଆଉ କଉ ଆଉ କୋଉ ପିଠା ଖାଅ?
ପିଠାପିଠିରେ ସବୁଠୁ ମୋ ଫେବରାଇଟ୍ ହେଲା କଣ ପିଠା ପିଠା ହିଁ ଭଲ ଲାଗେନି ମତେ ସବୁ ଫାଷ୍ଟ ଫୁଡ଼ ଜିନିଷ ଭଲ ଲାଗେ। ଯୋଉଟା ମତେ ବନେଇ ଆସିଛି ଯଉଟା ମତେ ଖାଇତେ ଭଲ ଲାଗେ ଏଗୁଡ଼ା ମୁଁ ବନେଇ ଶିଖିଛି।
ହ ସେଇଟା ତ ଦରକାର ନ କୋଉଠି ଯଦି ନ ମିଳିଲ ତ ନିଜେ ବନେଇ ମନ ପସନ୍ଦରେ ଖାଇବା ଖାଇବା କଥା ନା। ଯଦି ଧର ଯାଉ କେବେ ତମେ ବାହାରକୁ ଗଲ ବାହା ହେଇକି ଶାଶୁଘରକୁ ଗଲ। ସେଠି ଯଦି ନ ମିଳିଲା ଏମିତି ତ ଖାଇବାକୁ ପଡ଼ିବ ନା ନିଜେ ବନେଇକି।
ନ ମିଳିଲା ମାନେ ସ୍ୱାମୀଙ୍କୁ କହିବି ଯେ କିଣିକି ଆଣିକି ଦେବେ।
ଆରେ ତମେ ଧର ଯାଉ ତମେ ତମ ସ୍ୱାମୀ ଯଦି ଆଉ କଉଠି କାମ କରୁଛନ୍ତି ତ ଏବେ ତମେ ଓଡିଶାରେ ରହିଲ। ସେ ମନେକର ହଉ ବେଙ୍ଗାଲୋରରେ ରହିଲେ କିମ୍ବା ଦିଲ୍ଲୀରେ ରହିଲେ ଆମର ଏଠିର ଖାଦ୍ୟ ତ ସେଠି ସବୁ ମିଳିବ ନାହିଁ।
ମୁଁ ସେଠି ମୁଁ-ମୁଁ ଅଲଗା ରହିବିନି।
ଅଲଗା ରହିବନି ମାନେ
ନା ଅଭିଅସଲି ବାହା ହୋଇସାରିଲା ପରେ ସ୍ୱାମୀ ଜଉଠି ରହିବ ମୁଁ ହେଠି ରହିବି।
ସ୍ୱାମୀଠୁ ତମେ ଛାଡ଼ିକି ରହିବ।
ଛାଡିକି କାଇଁ ରହିମି। ମୁଁ କଣ ଛାଡ଼ିକି ରାହିବା ପାଇଁ ତାକୁ ବାହା ହେମି।
ନାଇଁ ନାଇଁ ଆରେ କହୁଥିଲି କଣ ଯେ ତମେ ତମ ଯଦି ଓଡିଶାରେ ନ ଛାଡ଼ିକି ଯିବ ସିଏ ଯଦି କାର୍ଯ୍ୟ ଆଉ କୁଆଡେ଼ ବାହାରେ କାମ କରୁଥିବ ହେଲେ କଣ କରିବ?
କଣ କରିମି ବ୍ଲିଙ୍କେଟ କରିଦେମି।
ଆରେ ମୁଁ ତ ସେଇଟା କହୁଛିି୍ି ବ୍ଲିଙ୍କେଟ ରେ ଆମର ଓଡ଼ିଶାରେ ତମେ ଯିବ। ସେଇଟା ର ଖାଦ୍ୟ ତ ମିଳିବ ନାହିଁ ଆବେ ତମେ ଆଡିଶା ପିଠା ଠା କହିଲ ଆଡ଼ିଶା ପିଠା ତ ବାଙ୍ଗାଲୋରରେ ମିଳିବ ନାହିଁ।
ବେଙ୍ଗଲୋରରେ ମୋ ଦିଦି ରହୁଛି ମୋ ବଡ଼ ଦିଦି ମୋ ଅପା ଝିଅ ଲାଗି।
ଅ ହ। ତାହାଲେ ତମର ଓଡ଼ିଶା ବାହାରେ ମଧ୍ୟ କେତେ ଜଣ ସବୁ ସମ୍ପର୍କୀୟ ସବୁ ରହୁଛନ୍ତି ନା?
ମୋ ହଁ ବଡ ମାନେ ମୋ ସାନଅପାଙ୍କ ଝିଅ ସିଏ ମ୍ୟାରେଡ ର ଅଛନ୍ତି ଜିଜୁ ବାଙ୍ଗାଲୋର ରେ। ଦେନ ମୋ ବଡ଼ ବବାଙ୍କ ଆଁ କଣ କଣ କହିଲେ? କଣ କହିଲେ?
ହ୍ୟାଲୋ। ନାଇଁ ନାଇଁ ତମ ଅପା ମାନେ କଣ ପିଉସି ନାନୀ କହୁଛ ନା କଣ?
ହଁ ହଁ ପିଇସି। ଆଉ ମୋର ବଡ଼ ବବା ମାନେ ମୋ
। ସେଥିପାଇଁ ପଚାରିଲି
ଆଉ ମୋ ବଡ଼ ବବାଙ୍କ ଝିଅ ସିଏ ଏବେ ହାଇଦ୍ରାବାଦରେ ସେ ସଫ୍ଟୱୋର ଲାଇନରେ।
ଅ ହଁ।
ଆଉ ରିସେଣ୍ଟ ମୋ ଜଣେ ଭାଇଙ୍କର ଜବ୍ ଲାଗିଚି ହାଇଦ୍ରାବାଦରେ। ସେ କାଲି ହିଁ ଭୁବନେଶ୍ଵର ଆସିଥିଲେ। ବୁଲାବୁଲି ଆମେ ହେମିତି କଲୁ କାଲି ହିଁ ଗଲେ ହାଇଦ୍ରାବାଦ। ଗୋଟେରେ ଥିଲା ଫ୍ଲାଇଟ୍ ସେ ଗଲେ।
ହଁ ହଁ ଫ୍ଲାଇଟ ରେ ଗଲେ। ହଁ ହଉ ଆରେ ଯଉ ଫ୍ଲାଇଟ ଗଲେ ଆରେ ଟ୍ରେନରେ ଯୋଉ ଯିବ ଟାଇମ ଲସ୍ ହବ। ଏବଂ ସେ ଠିକ ଟାଇମ ରେ ପହଞ୍ଚି ପାରିବେନି। ଫ୍ଲାଇଟ ରେ ଗଲେ ବସିଲ ଦି ଘଣ୍ଟାରେ ଓହ୍ଲେଇଲ ଆଉ।
ସେଇଆ ବା।
ହୁଁ।
ସେ ଅଲରେଡି ଥରେ ଯାଇଥିଲା। ତ ତାର ଏମିତି ସେ ଡର ଭୟ ନାଇ ଗଲା ଭାରି। ଦିଦି ସାଙ୍ଗେ ଥରେ ଯାଇଥିଲା।
ଡର ଭୟ କାହିଁ ଲାଗିବ?
ନା ଫାଷ୍ଟ ଟାଇମ ଓବିଏସ୍ ଥୋଡ଼ି ନା ଏକଲା ଛାଡ଼ଦେବେ ଆମ ଘରେ। ସେ ଥରେ ଦିଦି ସାଙ୍ଗେ ଯାଇଥିଲା ବି ଆଉ ପୂର୍ବ ଥର କଣ ଏମତି ଏଣ୍ଟ୍ରାନ୍ସ ଫେଣ୍ଟ୍ରାସ ଦେବା ପାଇଁ। ଦେନ୍ ଏଥି ଏଇଥି ପାଇଁ ଏକଲା ପଲେଇଲା ଛାଡ଼ି ଦେଲେ ଘରେ।
ହଁ ଆରେ ଥରେ ଯାଇ ପଳେଇ ଆସିଲେ ସବୁ ଜାଣିନବ। କେମିତି ଯିବାକୁ ହୁଏ କେମିତି ବୁଲାବୁଲି
ହଁ ହଁ ଆକଚୁଆଲି ଜଣେ କି ଜାଣିଥିବ ତା ସାଙ୍ଗେ ଥରୁଟେ ଯିବା ଆସିବା କରିଦେଲେ ମୁଁ ଯେବେ ଫାଷ୍ଟ ଟାଇମ୍ ପାଇଁ ଭୁବନେଶ୍ୱର ଆସିଲି ମୋ ବାବା ହିଁ ଆଣିଦେଇଥିଲେ ସବୁ ବାବା, ମମି, ମୁଁ ଆମେ ତିନି ଜଣଙ୍କ ହିଁ ଆସିଥିଲୁ। ଦେନ୍ ତା ପୁଣି ସବୁ ଦେଖା ଦେଖି କରିସାରିଲା ପରେ ଏଇ ତ ଭୁବନେଶ୍ବର ପଳେଇ ଜାଣିସାରିଲାଣି ଏରିଆ ଉପରେ। ଯୋଉଠି ମୁଁ ରହୁଛି ସେ ସବୁ
ବୁଲାବୁଲି କରିବାକୁ ବହୁତ ପସନ୍ଦ କର ବୋଧେ?
ହଁ ବହୁତ୍। ଆମେ ଆପଣ ଯୋଉ ରୁହନ୍ତି ପଟିଆ
ହଁ।
ପଟିଆ ବି ଆମେ ବହୁତ ଥର ଯାଇଛୁ ବୁଲି।
ମୁଁ ତ ଭୁବନେଶ୍ଵର ବହୁତ ଥର ବୁଲିକି ଆସିନି। ମାତ୍ର ମୁଁ ଅନେକ ଜାଗା ପୁରୀ ହେଇଗଲା ସେପଟେ ସମ୍ବଲପୁର ହେଇଗଲା ବୁଲି ଯାଇଥିଲି। ଆଉ ଏପଟେ ହେଇଗଲା ବେଙ୍ଗଲୋର ମଧ୍ୟ ମୁଁ ଯାଇ ଆସି
ଏବେ ଯେତିକି ପୁରୀ ଯାଇଥିଲୁ ବୁଲି ତାପରେ ଯାଇନି ଆଉ।
ହଁ। ପୁରୀ ଆମ ସେଇଠୁ ତ ଆମ ପୁରୀ ବସ୍ ବାହାରେ ଏବଂ ଆମ ଗାଁ ରୁ ପାଖ ହେଇଥାଏ। ଆମେ ବାଇକ୍ ରେ ମଧ୍ୟ କେତେ ଥର ପୁରୀ ଯାଇଥାଉ। ତେବେ ମୁଁ ଯାହା ଜାଣିଚି ପୁ ଗଳି କାନ୍ଦି ମଧ୍ୟ ମୁଁ ସବୁ ଚିହ୍ନ ଦେଇଛି। ଆର୍ ବର୍ଷକୁ ଆମ ପ୍ରାୟ ପାଞ୍ଚ ରୁ ଛଅ ଥର ପୁରୀ ଯାଇଥାଉ ହୁଁ। ପୁରୀ ଆମ ଗାଁ ରୁ ଆମେ ପ୍ରାୟ ବର୍ଷକୁ ଚାରିରୁ ପାଞ୍ଚ ଥର ଯାଇଥାଉ। ଏମିତି ପୁରୀ ସବୁ ଜାଗା ବୁଲି ସାରିଚୁ ପୁରୀର।
। ଆଚ୍ଛା।
ହୁଁ।
ଭଲ।
ହଁ, ଆଉ ସେପଟେ ହେଲା ଆମେ ଭାଇଜାଗ ହେଲାଆଇଲା ତାପରେ ଏପଟେ କୋଲକାତା ହେଲେ ଯାଇକି ଆସିଛି ଏମିତି ସାଙ୍ଗମାନଙ୍କ ସହିତ ବୁଲି ଆସିବା କଥା ଆଉ କ'ଣ।
ଆମର କଲେଜରୁ ସ୍ଟଡି ଟୁର୍ ଏଇଥର ବୁଲେଇ ନେଇଥିଲେ ଭାଇଜା
ଭାଇଜାଗ ନେଇଥିଲେ, ଭାଇଜାଗରେ କ'ଣ ସବୁ ବୁଲିଲ?
ଭାଇଜାଗରେ କ'ଣ ସି ବିଚ ହିଁ ଆଉ ଗୋଟେ କତକୀ ୱାଟର ଫଲ ଦେନ୍ ଆଁ ଯୋଉ ତାର ଟେମ୍ପୁଲ ଗୁଡା ଯୋଉ।
ହେଲେ ସୀମାନ୍ତଳ ଯାଇ
ସୀମାଞ୍ଚଳମ୍ ହଁ, ହଁ, ହଁ।
ହୁଁ।
ସୀମାଞ୍ଚଳ ଟେମ୍ପୁଲ, ଆଉ ଗୋଟେ ଏମିତି ତିନିଟା ଟେମ୍ପୁଲ ଥିବା ଏକାଢେ ମିଶି କ'ଣ ହେଟା କହନ୍ତି? ତ୍ରିଲୋଚନ ସେମିତି କିନ୍ତୁ କ'ଣ ଗୋଟେ କହନ୍ତି ସେ ଗୋଟେ ଟେମ୍ପୁଲ ଗୋଟେ ବୁଲି ଯାଇଥିଲୁ।
ହଁ, ଆରକ ଭ୍ୟାଲି ବଡେ ଯାଇନ କି ବୁଲି?
ଆରକ ଭ୍ୟାଲି, ନାଁ।
ଆରକ ଭ୍ୟାଲି ଯାଇଥାନ୍ତ ନା ଆରକ ଭ୍ୟାଲିର ସେ ଯୋଉ ପାହାଡର ସବୁ ପାହାଡ ଆରକୁ ଭ୍ୟାଲି ଯଦି ଟେ ଆରକୁ ଭ୍ୟାଲିରେ ସେଇଠୁ ଟ୍ରେନରେ ତମେ ଯିବ ଗୋଟେ ଜେନେରାଲ ଟିକଟ ନେଇ ଅଶୀ ଟଙ୍କାରେ। ସିଏ ବୁଲେଇକି ନବ ଆରୁକୁରେ ଆଁ।
ଆମେ ଯାଇଥିଲୁ ଯାଇ ଥିଲୁ ଆରକ ଭ୍ୟାଲି ଯାଇଥିଲୁ ବଟ ଏ ଯୋଉ ଶିବ ପାର୍ବତୀ ଥିବେ ନା।
ନାଇଁ ନାଇଁ ସେଇଟା ହେଲା କୈଳାସ ଗିରି ତମେ ଯୋଉ ଶିବ ପାର୍ବତୀ ଥିଲେ ଯୋଉ କହୁନ କି ସେ
ଯାଇଛୁ ଆମେ ହେ କ'ଣ ଥାଏ?
ଆରଖ ବୋଲି ଯାଇଥିବ ବୋଧେ ମୁଁ ଜାଣିିନାହିଁ। ତୁମେ ଯେ କହୁଛ ଶିବ ପାର୍ବତୀ ଥିଲେ ସେଇଟା ହେଲା କ
ବଟ୍ ମନେ ପଡୁନି ଟିକେ ସିନ୍ ଟା କହୁନାହାନ୍ତି ଆରକ ଭ୍ୟାଲିର।
ଆର ଆରକୁ ଭ୍ୟାଲି ତମେ ଯଦି କାଁଇ ନାହିଁ ବସରେ ଯାଇଥି କାର ରେ ଯାଇଥିଲ ନା
ଆ ଆ ନାଇଁ ଆମେ ବସ୍ ବୁକ୍ କରିୁଥିଲୁ ଦି ଦିନ ପାଇଁ ସେ ଦି ଦିନ ଯାକ ବୁଲେଇଲା ଆମକୁ।
ଆରକୁ ଭ୍ୟାଲି ଟା
ଓ ନା, ନା, ଆମେ ଆମ ନା, ନା, ଆମେ ଆରକ ଭ୍ୟାଲି ଯାଇନୁ ଆମେ ଆରକ ଭ୍ୟାଲି ଯିବା ପାଇଁ ପ୍ଲାନିଙ୍ଗ କରୁଥିଲୁ ବଟ୍ ଆମର କ'ଣ ବାହାରକୁ ବୁଲିଯିବାର ଟାଇମ୍ ଆମର ଦି ଦିନ ଦିଆ ହେଇ ଥିଲା ନା।
ହଁ।
ତ ଦି ଦିନରୁ ଯୋଉ ଗୋଟେ ଦିନ ଆଜ୍ଞା ଫାଷ୍ଟ୍ର ହଁ, ହଁ, ହଁ, ‌ ବଟ୍ ଯୋଉ କଲେଜରୁୁ ଦି ଦିନରୁ ଏକ୍ସଟ୍ରା ହେଇଗଲା ନା ତ ଆମ କୁ ଫୋନ୍ କରିଦେଲେ କହିଲା ଆଉ ହଁ, ନା ଏତେ ଦିନ ବୁଲନି ଆସ ଭରି ତ ଆମେ ଯାଇପାରି ଆରକ ଭ୍ୟାଲିରୁ ସେଇଠୁ ଅଧିକ ବାଟ ଲାଗିବ ନା।
ହଁ, ହଁ। ଆରକୁ ଭ୍ୟାଲି ତମେ ଯଦି ଯିବ ପ୍ରାୟ ଗୋଟେ ଦିନ ପାଖାପାଖି ଗଲାଭଳିଆ ଏମିତି ଲାଗିବ। ସେଇଠୁ ଟ୍ରେନ ସକାଳୁ ମୁଁ ମୁଁ ତ ବସ ରେ ଯାଇନୁ ଆମେ ସବୁ ଟ୍ରେନ ରେ ଯାଇଥିଲୁ। ସେଇଠୁ ବିଶାଖାପାଟନା ଷ୍ଟେସ ସନରୁ ଆରକ ପାଇଁ ଗୋଟେ ଟିକଟ କାଟିଥିଲୁ ଜେନେରାଲରେ କାଟି ଦେଇଥିଲୁ ସେଇଠୁ ତ ଷ୍ଟେସନ ବାହାରେ ଆସି ସେଇଠୁ ଗାଡି ସେଇଠୁ ହିଁ ବାହାରେ, ସେଇଠୁ ଯାଇଥିଲୁ ଆରେ ଟ୍ରେନ ରେ ଯିବ ତମେ ନା ଟ୍ରେନ ରେ ସବୁ ପାହାଡ ଭିତରେ ସବୁ ତ ଟନଲ ସବୁ ଭଳିଆ ସବୁ ହେଇଥିବ। ଆଉ ଦେଖିବ ତଳେ ତ ଟ୍ରେନ ର ସାଇଡ କୁ ଦେଖିବ ଘାଇ ଘାଇ। ଏମ୍ ଝରଣା ପାଣି ସବୁ ଯାଉଥିବ ଦେଖିବ ବହୁତ ଯୋଉ ମଜା ଲାଗିବ, ଯଦି ଥରେ ଟ୍ରେନରୁ ପାହାଡ଼ ତ ଖସିଗଲା ନା ତାହେଲେ ଆଉ କେବେ ଉ ରୁଖି ବାରି।
ଆକୁ ଆକୁ ଆଚ୍ଛା।
ହଁ।
ଆଉ କଣ?
ହେଲେ ଆ ଆଉ ତମେ କେବେ ଆଉ ତମର ସିଆଡେ ତ ମୁଁ କେବେ ବୁଲିବାକୁ ଯାଇନାହିଁ। ସିଆ ଡେ କଣ ଫେମସ ଜାଗା ଅଛି ବୁଲିବା ପାଇଁ ଏମିତି
କଁ ଏଇ ତ ଲିଙ୍ଗରାଜ ଟେମ୍ପଲ ଆଉ ମୁଁ ବନ୍ଦ କର ସେକ ତିଏ।
ଏଇଟା ତ କଣ ଏଇ ଲିଙ୍ଗରାଜ ଟେମ୍ପୁଲ ରାମ ମନ୍ଦିର ଏଇ ଗୁଡା
ହେଲେ ଲିଙ୍ଗରାଜ ଟେମ୍ପୁଲ ହେଲା ଆମେ ତ ଯିବୁ ବୋଲି ଭାବୁ ମନ୍ଦିର ହେଲା ଭାବୁ ସାର ରବିବାର ଦିନ ଯିବୁ ଆଉ।
ଆଚ୍ଛା ଭଲ ବୁଲାବୁଲି କରିକି ଯିବେ ଭଲ ଯାଗା ପ୍ଲେସ୍ ସେଇଟା ତ ଲିଙ୍ଗରାଜ ପାଖରେ ବିନ୍ଦୁସାଗର ଗୋଟେ ଜାଗା ଅଛି।
ହଁ, ହଁ ବିନ୍ଦୁ ଆରେ ଆମେ ପୁରା ଗୋଟେ ବସିକି ଆ ପ୍ଲାନ୍ ଗୋଟେ ବନେଇଛୁ ଜାଗା କଣ ଅଛି, ଗୋଟେ ଦିନରେ ସେ ପାଖାପାଖି ଜାଗା କଣ ଅଛି କଭର କରି ବାକୁ। ଏମତି ସବୁ ବୁଲିଛୁ ଚାରି ଦିନରେ ଚାରିଟା ସେ ପାଖା ପାଖି ଏରିଆ ସବୁ ବୁଲିକି ଯିବୁ ଆଉ।
ଆଚ୍ଛା।
ହଁ, ତମର କଲେଜରେ କ୍ଲାସ କେତେବେଳେ ସରେ କି?
ଆମ କ୍ଲାସ୍ ସାଢ଼େ ଦୁଇଟା, ତିନି ଟା।
ଅ ଆମର ଦିଟା ର ତ ପାଞ୍ଚଟା କ୍ଲାସ ରହିଯାଏ।
ହଁ ହଷ୍ଟେଲ୍ ଗେଟ୍ କେତେବେଳେ ବନ୍ଦ ହୁଏ।
ନାଇଁ, ନାଇଁ ହଷ୍ଟେଲ ଗେଟ ତ ରାତିରେ ତ ଖୋଲାଯାଏ। ରାତି ନଅଟା, ଦଶଟା ପର୍ଯ୍ୟନ୍ତ ଆସିଲେ ମଧ୍ୟ ଛାଡ଼ନ୍ତି।
ଆଲେ ମୁଁ ତ ଜାଣି ନାଇଁ ନା ରାତିରେ କେମିତି ବୁଲା ବୁଲି କରିବା ପାଇଁ କୋଉ ବସ୍ ମିଳେ କଣ ମିଳେ ନାହିଁ ଏସବୁ ଅନଲାଇ
ମୋ ବସ୍ ସବୁବେଳେ ଥାଏ ଆପଣ ମୋ ବସ୍ ଆପ୍ ଖୋଜିଦେବେ।
ହଁ ମୋ ବଷା ହଁ।
ହେଲେ ତମେ କୋଉ କଲେଜରେ ପଢୁଛ କହିଲ?
ମୁଁ ଏଇ କମଳନି ଓମେନ୍ସ କଲଜ୍
ଓମେନ୍ସ୍ କଲେଜ୍ ଟା ସେଇଟା ହଁ ହଁ। ହେଲେ
ହଁ
ରୋଷେଇର ରୋଷେଇରେ ସବୁ ମତ ଦେବ ତମକୁ ରୋଷେଇରେ ମଟନ୍ କରି ଆସେ ନା ମଟନ କରି ଆସେନାହିଁ?
ନା ନା ଚିକେନ୍ ଶିଖିଛି ବୋଟ ମଟନ୍ ମୁଁ ଖାଇଏନି ନା ତ ମଟନ୍ ଶିଖିନି। ଅଣ୍ଡା ଖାଏ ଅଣ୍ଡା ଶିଖିଛି।
ଆରେ ଅଣ୍ଡା ଟା ହେଲା ତ ସବୁଠ ସହଜ ଗରମ ପାଣିରେ ପକେଇକି ଦେଖ। ସିଝେଇ ଦେଇ ଖାଇଦବ।
ବଟ ମୁଁ ଅଣ୍ଡା ସିଜା ଖାଇନା ଅଣ୍ଡା ସିଝା ଖାଇଲେ ମୋର ଗ୍ୟାସ୍ ଟିକ୍ ହେଇ ଯାଏ ତା ଯେଉଁ ଆଲବୁ ମେଣ୍ଢା ଖାଇଲେ। ତ ମୁଁ ଅଣ୍ଡା ଆମ୍ବଲେଟ୍, ନହେଲେ ଅଣ୍ଡା ଭୁଜିଆ, ନହେଲେ ଅଣ୍ଡା, ତରି ଏଇଟାପରେ ମନେ କରିଥାଅ।
ଓହୋ ଏମିତି କି
ହୁଁ।
ଅଣ୍ଡା କରି କଲେ ତ ଅଣ୍ଡାକୁ ସେମିତି ସିଝେଇ ଭାଜିକି ଖାଉଥିବ ନା
ନା ନା ଅଣ୍ଡା କରି ଟାଇପରେ ମାନେ କଣ ଅଣ୍ଡା ଭୋଜିଆ କରିକି ତାକୁ ମସଲା ଫସଲା ଦେଇକି କରେ
ହଁ ହଁ ଆରେ ଆମର ଆଜି ଯୋଉ ଖାଇବାର ନଥିଲେ, ସେମିତି ଗୋଟେ ଅଣ୍ଡା ଭୋର୍ଜି ମସଲା ଟାଇପର ଗୋଟେ ଆସିଥିଲା। ସେଇଟା ବଢିଆ ଭଲ ଲାଗୁଥିଲା ତଡକା ଗୋଟେ ଆସିଥିଲା ସେ ତଡକା ଟା ବେକାର ଲାଗୁଥିଲା
ଆମ ହୋଷ୍ଟେଲ ଥରେ ଖାଇବା ସରି ଯାଇଥିଲା ଆମେ ଲାଷ୍ଟ ରେ ଥିଲୁ ଆମକୁ ଅଣ୍ଡା ମାନେ ଅଣ୍ଡା ସିଝା ଅଣ୍ଡା ଜାଗାରେ ଅଣ୍ଡା ତରି କରିକି ଦେଇଥିଲେ ଆଉଥରେ ଅଣ୍ଡା ଆମ୍ଲେଟ୍ କରିକି ଦେଇଥିଲେ।
ହଁ ହଁ ଆଉ ତମର ସ ହଷ୍ଟେଲରେ ହିଁ ହଷ୍ଟେଲରେ ଯାହା ତମେ ଖା ହଷ୍ଟେଲରେ ସବୁ ଏ ଯାହା ତମକୁ ଆମଲେଟ୍ ଦରକାର ଆମଲେଟ ବନେଇ ଦିଆନ୍ତି ନା ଯାହା ମେନୁରେ ଥା ତମେ ତା ମାଗିବାକୁ ହଁ ହଁ
ହଉ ମୁଁ ରଖୁଛି ହେଲେ ଦଶ ମିନିଟ୍ ହେଇଗଲାଣି ଥ୍ୟାଙ୍କୟୁ।
ଥ୍ୟାଙ୍କ ୟୁ।